ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
ସାର୍ ଆପଣ ଏବେ ପ୍ରି ଅଛନ୍ତି?
ହଁ ଫ୍ରି ଅଛି। ହଉ ଆପଣ କଣ କରୁଛନ୍ତି?
ନାଇଁ ଆମେ କିନ୍ତୁ ବାସ୍ କିଛିଟା ବା ଟପିକ ବିଷୟରେ କଥା ହେବାକୁ ଚାହୁଁଛନ୍ତି?
ଆଚଛା।
ଆପଣ ସମୟ ଦେଇପାରିବେ?
ହଁ ହଁ କୁହନ୍ତୁ କୁହନ୍ତୁ।
ଓ ମୁଁ ଚାହୁଁଛି ଆମେ ଏଇ କନ୍ଧମାଳ ଜିଲ୍ଲାର ଅ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ବିଷୟରେ ଟିକେ କଥା ହେବା ପାଇଁ। ଦାରିଙ୍ଗବାଡିକୁ ନେଇ।
ହଁ। ଅ ଦାରିଙ୍ଗବାଡି ତ ଗୋଟେ ବହୁତ ସୁନ୍ଦର ଯାହାକି ଆମେ ପ୍ରକୃତି ତି ର ଉସର୍ଗ ମଧ୍ୟରେ ଯଦି ଆମେ ପରିବେଷ୍ଟିତ ଏକ ଅ ସ୍ଵର୍ଗ ଯଦି କହିବା ସେ ମଧ୍ୟ ଦାରିଙ୍ଗବାଡ଼ି ଅତ୍ୟୁକ୍ତି ହବନି ଯାହାକି ଓଡିଶାର କାଶ୍ମୀର ଆ୍ୟାଖ୍ୟା ପାଇଛି ନୁହେଁ କି?
ଆଜ୍ଞା ଆଜ୍ଞା।
ହ ହଁ।
ଯାହାକି ସମୁଦ୍ର ପତନ ଠାରୁ ପ୍ରାୟ ନଅଶହ ପନ୍ଦର ମି ମିଟର ଉଚ୍ଚତାରେ ରହିଛି। ଏବଂ ଆପଣ ଏ ଜାଣିଥିବେ ଯେ ପ୍ରତିବର୍ଷ ଶୀତ ଦିନେ ଏଠାରେ ଭାରତ ଓଡିଶା ବାହାରୁ ଏବଂ ଭାରତ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକଙ୍କର ସୁଅ ଛୁଟି ଥାଏ ଏହି ଜଳବାୟୁର ଏବଂ ସୁନ୍ଦରତାର ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ଯଉ ପର୍ଯ୍ୟଟକ ମାନେ ଆସିଥାନ୍ତି। ଆ ଯେମିତି କିି ଆପଣ ଜାଣିଥିବେ ଅ ଜାରିଙ୍ଗବାଡ଼ି ଆମର ଫେମସ କଫି ଚାଷ ପାଇଁ ନେଇକି।
ହଁ ହଁ ହଁ।
ଏବଂ ତା ସହିତ ଅ ଗୋଲମରି
ହ ଆଜ୍ଞା। ଦେଖନ୍ତୁ ଯଦି ଆମେ ଦେଖୁଛେ ଗୋଲମରିଚ ର କଥା ଏବେ ନିକଟ ଅତୀତରେ ଜିଲ୍ଲା ପ୍ରଶାସନ କନ୍ଧମାଳ ତରଫରୁ ଅ ଗୋଲମରିଚକୁ ଦାରିଙ୍ଗବାଡିର ଯୋଉ କଫି ବଗିଚାରେ କେବଳ କରାଯାଉଥିଲା ବା ଯଉଥିରେ କି ପ୍ରଚୁର ପରିମାଣରେ ଉତ୍ପାଦନ କରାଯାଉଥିଲା। ସେ ଚାଷ କୁ ଦାରିଙ୍ଗବାଡ଼ିର ଅନ୍ୟ ଅଞ୍ଚଳ ମାନଙ୍କରେ ଏ ସହିତ ବିଭିନ୍ନ ଜାଗା ଗୁଡାକକୁ ତାକୁ କରାଯାଉଚି ଏବେ। ଆ ଯାହାକି ମଧ୍ୟ ଗୋଟେ ଅ ଭଲ ପଦକ୍ଷେପ। ତା ସହିତ ଷ୍ଟ୍ରବେରୀ ଚାଷକୁ ମଧ୍ୟ ଗୋଟେ ଗୁରୁତ୍ୱ ଦିଆଯାଇଛି ଯୋଉଥିରେ କି ହଁ ମନେକର ମ ଦେଖୁଛନ୍ତି ଷ୍ଟ୍ରବେରୀ ର ଉତ୍ପାଦନ ର ମଧ୍ୟ ଚାହିଦା ବଢୁଚି। ଆଉ ଦାରିଙ୍ଗବାଡ଼ିରୁ ଯାହାକି ଆ ଉ ଆପଣଙ୍କର ସିଟ ବଲ ମାଧ୍ୟମରେ ମାନେ ଆ କୃତ୍ରିମ ଜଙ୍ଗଲ ସୃଷ୍ଟି କରଣ ବା ସେଥିରୁ ମଧ୍ୟ ଗୋଟେ ଭଲ ବ୍ୟବସ୍ଥା କରାଯାଉଛି ଇଏ ବି ଗୋଟେ ବହୁତ ଭଲ ପଦକ୍ଷେପ।
ଆଜ୍ଞା ଯେମିତି ଆପଣ କହିଲେ ଏହା ବିଭିନ୍ନ ସ୍ତରରେ ମା ସ୍ଵତନ୍ତ୍ରର ସ୍ଵତ ନ୍ତ୍ରତା ର ପରିଚୟ ଦେଇଥାଏ ଯେମିତିକି ଏହାର ଜଳବାୟୁ ମଧ୍ୟ ସ୍ୱତନ୍ତ୍ରତା। ସାଧାରଣତଃ ଓଡ଼ିଶା ର ଜଳବାୟୁ ଗରମ ଓ ଆଦ୍ର ହୋଇଥାଏ ଅ କାହିଁକି ନା ସେ ସେପଟେ କଳକାରଖାନା ଗୁଡିକ ହୋଇଛି ଆମର ପଶ୍ଚିମ ଓଡିଶାରେ ଦେଖନ୍ତୁ କି ବି ଅ ଆମର ଯୋଉଠି ସବୁ ଅସ୍ତ ଅ ଉନ୍ନତିର ସହର ଗୁଡିକରେ କିନ୍ତୁ କନ୍ଧମାଳ ଏକ ଏମିତି ଏକ ଜିଲ୍ଲା ଯେଉଥିରେ କି ଦାରିଙ୍ଗବାଡି ରହିଛି ଏବଂ ଏଠି ଏଠାରେ ସବୁବେଳେ ଜଳବାୟୁ ସମ୍ପୂର୍ଣ ଓଡିଶା ଠାରୁ କିଛିଟା ଅଲଗା ଥାଏ। ସବୁବେଳେ ସେ ଶୀତଳ ରହିଥାଏ ଥଣ୍ଡା ରହିଥାଏ ଏବଂ ଏଠାରେ ସାଧାରଣତଃ ଶୀତ ଦିନରେ ଜିରୋ ଡିଗ୍ରୀ ସେଲସିଅସ୍ କିମ୍ବା ତାଠାରୁ ମଧ୍ୟ କମ ହୋଇଥାଏ ତାପମାତ୍ରା। ଏବଂ ମଝି ମଝିରେ ମଝିରେ ତୁଷାରପାତ ମଧ୍ୟ ହୋଇଥାଏ।
ଆମେ ଅ ଯଦି ଦେଖିବା ଯେ ଏଭଳି ଭାବରେ ଏକ ସୁନ୍ଦର। ପରିବେଶ ଅ ବପଲତ ଦାରିଙ୍ଗବାଡି ମଧ୍ୟ ଇକୋ ଟୁରିଜିମ ର ମାନ୍ୟତା ପାଇଛି। ଯୋଉଥିରେ କି ଆପଣଙ୍କର ଆସି ଯାଉଥିବ ଇକୋ ରିଟ୍ରାକ୍ଟ ସ୍ଥାନିତ ହେଇଚି ବହୁତ ଅ ତାର ପ୍ରସିଦ୍ଧି ଲାଭ କରିଚି। ତା ସହିତ ଦାରିଙ୍ଗବାଡ଼ି ସହିତ ବ୍ରାହ୍ମଣୀ ଗାଁ କୁଅନ୍ତୁ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଅଁ ଥିବା ଅ ଘାଟି ଗୁଡିକ ଏବଂ ମ ମୁଖ୍ୟତଃ ଯଦି ଆମେ ଦେଖୁଛେ ପାଇନ ଫରେଷ୍ଟ ସେଇ ପାଇନ ଫରେଷ୍ଟ ର ଆଦୃତ ବା ସେଠାରେ ଭୋଜି କରିବା ସେଠାର ଅ ପରିବେଶକୁୁ ଆପଣେଇବା ପାଇଁ ବହୁତ ଲୋକ ଇଛୁକ ରହିଥାନ୍ତି। ସ୍ଥାନୀୟ ଲୋକଙ୍କର ଯଦି କହିବାର ଅ ବାହୁଲ୍ୟ ଥାଏ ଯେ ଆ ଦାରିଙ୍ଗ ବୋଡିରେ ଗୋଟେ ଏଭଳି ଭାବେ ଚୁମ୍ବକୀୟ କ୍ଷେତ୍ର ଯାହାକି ଆପଣ କାଶ୍ମୀର କିମ୍ବା ସିକିମ ଗ୍ୟାଙ୍ଗଟକ ର ଯୋଉ ଓ ପ୍ରଜାତିର ଅ ପାଇନ ଫରେଷ୍ଟ ବା ପାଇନ ଗଛକୁ ପାଇବେ ଏଠାରେ ଏଲିଏନ ସ୍ପେସିସ୍ ଭଳି ସେଇଭଳିଆ ପାଇନ ଫରେଷ୍ଟ ରହିଚି। ଯାହାକି ନିଚ୍ଛକ ଏବଂ ଅବିକଳ ଅନୁଭୂତି ଦେଇଥାଏ ସେ ଜଙ୍ଗଲ ଗୁଡିକ ସେ ଅମ୍ ସେଥିରେ ଥିବା ଆପଣଙ୍କର ଅପୁଷ୍ପକ ଉଦ୍ଭିଦ ଗୁଡିକ ତ ସବୁ ଗୁଡିକର ସେଇ ଅ ସାଜସଜା ଏବଂ ସେଗୁଡ଼ିକରଅ ହ ପରିବେଶ୍ଟିନି ଅତି ସୁନ୍ଦର ଭାବରେ ଅ ବୋଧେ ଗୋଟେ ଦର୍ଶକକୁ ଆକୃଷ୍ଟ କରିଥାଏ। ତାପରେ ସଦର ମହକୁମାଙ୍କଠୁ ଦୂରରେ ଅବଶ୍ୟ ହ ରହିଥାଏ। କିନ୍ତୁ ସଦର ମହକୁମୋଠୁ ଦୂରରେ ରହିଲେ ମଧ୍ୟ ତା ଆପଣଙ୍କର ଆଉ ଗଞ୍ଜାମ ନିକଟବର୍ତ୍ତୀ ହେଇପାରେ। ଏବଂ ଭଞ୍ଜନଗର ଠାରେ ନିକଟବର୍ତ୍ତୀ ହେଇପାରେ ଦୁଇ ତିନୋଟି ଏଥିରେ ଜିଲ୍ଲାକୁ ଯଦି ଆମେ ଦେଖୁଛେ ଗତାଗତ ଏ ବଂ ଯୋଗାଯୋଗର ସୁବିଧା ରହିପାରୁଛି ଅଁ ତ ଏହା ମ କିନ୍ତୁ ଗୋଟେକ ଅ ବିଷୟବସ୍ତୁ ବା ଆଲୋଚନାର ବିଷୟବସ୍ତୁ ରହିପାରିବ।
ଆଜ୍ଞା। ଯେମତି କିି ଆପଣ ଏବେ କହିଲେ ଔଷଧୀୟ ମଧ୍ୟ ବୃକ୍ଷ ରହିଛି ଆପ ଆପଣ ଜାଣିଥିବେ ସବୁ ଠାରୁ ଆ ଫେମସ୍ କହିବାକୁ ଗଲେ ଦାରିଙ୍ଗବାଡ଼ିର ହିଲ୍ ଭ୍ୟୁ ପାର୍କ। ଏବଂ ନେଚର ପାର୍କ ଯୋଉଠି କି ଆମେ ହିଭ୍ୟୁ ପାର୍କ ରୁ ମାନେ ୱାଚ୍ ଟାୱାରରୁ ଆମେ ସମଗ୍ର ପାହାଡ଼ ଉପତ୍ୟାକାକୁ ବହୁତ ସୁନ୍ଦର ଭାବରେ ଆ ଉପଭୋଗ କରିଥାଉ। ଏବଂ ଏହା ସହିତ ସେଇ ଆଁ ନିକଟରେ ଥିବା ନେଚର ପାର୍କରେ ମଧ୍ୟ ବିଭିନ୍ନ ପ୍ରଜାତିର ପ୍ରଜାପତି ଥାଆନ୍ତି ଏବଂ ତା ସହିତ ବିଭିନ୍ନ ଔଷଧୀୟ ଉଦ୍ୟାନ ମଧ୍ୟ ରହିଛି ଏବଂ ତା ସହିତ ସ୍ଥାନୀୟ କୁଟିଆ କନ୍ଧ ଜନଜାତିଙ୍କ ସଂସ୍କୃତିର କିଛିଟା ପ୍ରତିରୂପ ମଧ୍ୟ ଦେଖିବାକୁ ମିଳିଥାଏ ସେଠାରେ। ଯେହେତୁ ଏହା ଏକ ଆଦିବାସୀ ଅ ଦୂଷିତ ଅଞ୍ଚଳ ତ ଏଠାରେ ଆମେ ଆଦିବାସୀ ଲୋ କମାନଙ୍କୁ ପାଇଥାଉ ଦେଖିବା ପାଇଁ ସେମାନଙ୍କର ପରମ୍ପରାକୁ ଆମେ ଏଇଠାରେ ପାଇଥାଉ।
ହୁଁ ହୁଁ। ଅତି ସୁନ୍ଦର ପରିବେଶ ରହିଥାଏ ଯେମତି ଆପଣ କହିଲେ ହିଲ୍ ଭ୍ୟୁ ପାର୍କ ଆହୁରି ମଧ୍ୟ ଦୁଇ ତିନୋଟି ଝରଣା ମଧ୍ୟ ରହିଥାଏ ଆଉ ସେ ଯୋ ଝରଣାରେ ମଧ୍ୟ ପାଣି ବହୁତ ଥଣ୍ଡା ଥାଏ ବହୁତ ଭଲ ଲାଗେ ମଧ୍ୟ ସେଠି ଗାଧେଇବାକୁ। ଆଉ ଯଦି ଏମୁପକ୍ଷୀ ର ଅଭୟାରଣ୍ୟ ବା ଏମୁ ପକ୍ଷୀର ସ୍ଥାନକୁ ଆମେ ଏଁ କହୁଛେ ତ ସିଏ ମଧ୍ୟ ଏକ ଅ ଅତି ଆକୃଷ୍ଟ ଏବଂ ଅଁ ଉଁ ଆଲୋଚନାର ମଧ୍ୟ ବିଷୟ ହେଇପାରିବ ଏମି ପକ୍ଷୀ ମାନଙ୍କର ମଧ୍ୟ ଅ ଅଭୟାରଣ୍ୟ ବା ଏନୋବା ଆମ ପକ୍ଷୀମାନଙ୍କର ସ୍ଥଳ।
ଆଜ୍ଞା।
ଉଁହୁଁ।
ନିହାତି ଏଇଠାରେ ଆଜ୍ଞା କୁହନ୍ତୁ?
ତା ସହିତ ଯଦି ଆପଣ ଝରଣା ଠୁ ଆସୁଛନ୍ତି ତାହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ। ଆମେ ଯଦି ନେ ଦେଖୁଛେ ଲୋକମାନଙ୍କର ଅବା ଲୋକମାନଙ୍କର ମିଠା କଥା ହବା ସେମାନଙ୍କର ବ୍ୟବହାର ଏବଂ ଆକୃଷ୍ଟତ ତା ମଧ୍ୟ ଲୋକମାନଙ୍କୁ ବହୁତ ପରିମାଣରେ ଆକୃଷ୍ଟ କରେ ଯାହାକି ଅ ଅତି ସୁନ୍ଦର ଭାବେ ଲୋକମାନଙ୍କୁ ସିଏ ଅତୀତ୍ ଦେବ ଭବ। ଆମେ କହୁଛେ ସେଠି ମଧ୍ୟ ହଁ ସେଇଭଳି ଭାବେ ଲୋକମାନେ ନିରିହ ଆଦିବାସୀ ଯେମିତି ଆପଣ କହୁଥିଲେ ଆଦିବାସୀ ବ୍ୟକ୍ତି ବିଶେଷ ମାନେ ମଧ୍ୟ ସେପରି ଅ ତାଙ୍କୁ ବ୍ୟବହୃତ କରି ବା ବ୍ୟବହାର ଦେଇଥାନ୍ତି।
ଆଜ୍ଞା। ନିହାତି ଭାବେ ଆ ଦାରିଙ୍ଗୀବାବାଡ଼ି କେବଳ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏହାର ସମୃଦ୍ଧ ଜନଜାତି ସଂସ୍କୃତି ପାଇଁ ମଧ୍ୟ ଜଣାଶୁଣା ହୋଇଥାଏ ଆ ଏଇଠାକୁ ମୁଁ କହିବି ଯେତିକି ପରିମାଣରେ ମୋ ପରିପ୍ରେକ୍ଷୀରେ ମୋ ଭି ପଏଣ୍ଟୁ ମୁଁ କହିବାକୁ ଚାହୁଁଛି ଯେ ଆଜି ପର୍ଯ୍ୟନ୍ତ ଯେତିକି ଏ ପର୍ଯ୍ୟଟକ ଆସିଛନ୍ତି ଯଦି ଏହାର ଆହୁରି କିଛି ଉନ୍ନତି କରାଯାଏ ଜିଲ୍ଲା ପ୍ରଶାସନ ତରଫରୁ ହୁଏ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଯଦି ଆଉ କିଛି ଉନ୍ନତି ମୂଳକ ପଦକ୍ଷେପ ନିଆଯାଏ ସେ ନିହାତି ଭାବେ ଆହୁରି ଆଗକୁ ଯିବା ଏବଂ ଯେଉଁମାନେ ବି ଜାଣି ନାହାନ୍ତି ଶୁଣି ନାହାନ୍ତି ଦାରିଙ୍ଗୀବାଡ଼ି ବିଷୟରେ ଆସି ସମସ୍ତେ ଏଇଠାରେ ଉପଭୋଗ କରିବେ ମଜା ନେବେ ଏବଂ ତା ସହିତ ମୁଁ ଟି ଟିକେ ଅନୁରୋଧ କରିବି ସମସ୍ତଙ୍କୁ ଯେ ଆମ ଆଦିବାସୀ ଅଧୁଷିତ ଅଞ୍ଚଳ ଯେମିତିଆ ଆ ଆପଣ ଦେଖିଥିବେ ଆଜିକା ଆ ଆ ଏକବିଂଶ ଶତାବ୍ଦୀରେ ଆ ଦିନକୁ ଦିନ ଆମର ଆ ଦିବାସୀ ସଂସ୍କୃତି ଲୋପ ପାଇବାରେ ଲାଗିଛି ଆମର ମୂଳ ସଂସ୍କୃତି ଯୋଉଟା କି ଲୋପ ପାଇବାର ଲାଗଛି ତାକୁ ମଧ୍ୟ ଆମେ ଦିନକୁ ଦିନ ଅ ଉନ୍ନତିମୂଳକ ପଦକ୍ଷେପ ନେଇ ଆମେ ତାକୁ ବଞ୍ଚାଇ ରଖିପାରିବା।
ନିହାତି ନିହାତି ଏକ ଅ ଯଦି କଥା ପଢ଼େଇବା ଆପଣ ଚିନ୍ତାରୁ ବିଷୟ କୁ ଆସେ ତାହେଲେ ସେ ମଧ୍ୟ ଗୋ ଟେ ହଁ ଭଲ କଥା କହିଲେ ଯେ ଅ ଆଦିବାସୀ ମାନଙ୍କର ମୂଳ କଥା ବା ଆଦିବାସୀ ମାନଙ୍କର ଵିଷ ଭସା ଖାଦ୍ୟପେୟ ଏବଂ ଚାଲିଚଳଣିକୁ ମଧ୍ୟ ଆପଣେଇବା ଏଠି ଆବଶ୍ୟକତା ରହିଛି ତା ସହିତ ଏଇ ଯୋଉମାନେ ବ୍ୟକ୍ତି ବିିଶେଷ ଅଛନ୍ତି ବାହାରୁ ଆସୁଛନ୍ତି ତାଙ୍କଠୁ କିଛି କିଣିବା ତାଙ୍କଠୁ କିଛି ବିକ୍ରି ବଟାରକୁ ତାଙ୍କୁ ଅ ସୁବିଧା ସୁଯୋଗ ଦବା ମଧ୍ୟ ଗୋଟେ ଆ ବର୍ତ୍ତମାନ ତ ଅବିଚ୍ଛେଦ୍ୟ ବିଷୟ ମଧ୍ୟ ପାଲଟିଛି ହୁଁ ନିହାତି ପକ୍ଷେ ହଁ ୟାକୁ ମଧ୍ୟ ଯଦି ଯୁବ ସମାଜ ମାନଙ୍କୁ ବା ସେଠାରେ ଜୀବିକା ଆ ବା ଆପଣଙ୍କର ଅ ନିତ୍ୟ ବ୍ୟବହାର୍ଯ୍ୟ ଅଲ ପହଞ୍ଚେଇ ଦେଆ ପାରନ୍ତା ସେମାନେ ମଧ୍ୟ ତାକୁ ଶିକ୍ଷାର ଯଦି ପ୍ର ପ୍ରଦ୍ୟୋଗିକତା ବଢ଼ି ପାରନ୍ତା ସେମାନେ ମଧ୍ୟ ଆହୁରି କିଛି ଉନ୍ନତିକରଣ କରିପାରନ୍ତେ ଆଉ ସେ ମଧ୍ୟ ଆହୁରି ପ୍ରସିଦ୍ଧି ଲାଭ କରିପାରନ୍ତା।
ନିହାତି ଭାବେ ଆ କାହିଁକି ନା ଯେହେତୁ ଦାରିଙ୍ଗୀବାଡ଼ି କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ପରିଚୟ ଦେବା ପାଇଁ ସେ ସା ସାପେକ୍ଷ ହେଇପାରିଛି ଏବଂ ଓଡ଼ିଶାକୁ ମଧ୍ୟ ସେ ଏକ ପରିଚୟ ପ୍ରଦାନ କରୁଛି। ଓଡ଼ିଶାର କାଶ୍ମୀର ରୂପେ ସେ ପରିଚୟ ପ୍ରଦା ପରିଚିତ ହେଉଛି ଆ ଆମେ ଚାହିଁବୁ ତାର ମଧ୍ୟ କିଛି ଅଧିକ ଅ ଉନ୍ନତିମୂଳକ ପଦକ୍ଷେପ ନେବା ପାଇଁ ଏବଂ ଆ ଆ ଆପଣ ଜାଣିଥିବେ ଯେ ତାର ନିକଟସ୍ଥ ବେଲ୍ ଘର ମଧ୍ୟ ରହିଛି ତା ପାଖାପାଖି?
ଆଜ୍ଞା ଆଉ ଏତ ଠିକ୍ ଅଛି ଆମେ ଅଁ ଏଇ ଦାରିଙ୍ଗ୍ ବାଡ଼ି ବିଷୟରେ କଥା ହେଲେ ବହୁତ ଭଲ ଲାଗିଲା। ଆଉ ହଁ ନାଁ କଣ ଠିକ୍ ଅଛି ଧନ୍ୟବାଦ।
ଧନ୍ୟବାଦ।